ହାଲୋ।
ସିଏ ଯଉ ହା- ଶୁଭୁଚି?
ହୁଁ- ଶୁବୁଚି।
ମୁଁ ସେଇ ନମ୍ବର ଟାରେ ତିନିଥର କରିଥିଲି ନା।
ହୁଁ ତିନ୍ ଥର କରିଥିଲେ ସେଥିପାଇଁ ମୁଁ କହିଲି କି ଏଇଟା ଏକ୍ ଟା ସେତେ ତିନିଥର ହେଇଥିଲା ଏଇଥିରେ ତିନିଥର କରି ଦେଲେ ସରିଯିବ ଆଉ। ତାପରେ ତୁମ ଦିମାକ୍ ଟା ଟିକେ ଫ୍ରି ହେଇଯିବ।
ହୁଁ ସେ ତାପରେ ସେ ମ୍ୟାମ୍ କୁ କଲ୍ କରିବି।
ଠିକ୍।
କଣ କରୁଚନ୍ତି? ତମେ ଭୁବନେଶ୍ୱରରେ ବିଟେକ୍ କରୁଥିଲ ନା ବାରିପଦାରେ?
ହୁଁ ଭୁବନେଶ୍ଵରରେ ବିଟେକ୍ ମୁଁ କରିନି ଏମ୍ ସିଏ
ହା- ହା -ନା -ନା ବିସିଏ ନା?
ବିସିଏ ତାପରେ ଏମ୍ ସିଏ।
ହଁ -ହଁ ଭୁବନେଶ୍ୱରରେ କରୁଥିଲ?
ହୁଁ।
କଉ କଲେଜ୍ ରେ?
ନିଶ୍- ସେ ଯଉ ତମ ଗୀତା ଗାନ୍ଧୀ ପାଖେରେ।
ମୁଁ ଏତେ ଜାଣିନି ମାନେ ମୁଁ କଲେଜ୍ ନା ପଚାରୁଚି।
ହ
ପୁରା ଲାଇଫ୍ ଟାଇମ୍ ହଷ୍ଟେଲ୍ ନା?
ହଁ ଷ୍ଟାନ୍- ପ୍ଲସ୍ ଟୁ ରୁ ହଷ୍ଟେଲ୍
ତ ସ୍କୁଲ୍ ପା ହଷ୍ଟେଲ୍ ଥିଲା ଆଉ ବୋଡିଙ୍ଗ୍।
ସ୍କୁଲ୍ ଉଁ- ବୋର୍ଡିଙ୍ଗ ଥିଲା କି ଆ-ଆମେ ଡେସ୍ ପିଲା ଟାଇପ୍ ର ଥିଲୁ ମାନେ ସକାଳ ଛଅରେ ଯାଉଥିଲୁ ସନ୍ଧ୍ୟା ଛଅରେ ଆସୁଥିଲୁ। ହଷ୍ଟେଲ୍ ଥିଲା କିନ୍ତୁ ଘରେ ତ ରହୁଥିଲୁ କଣ ପାଇଁ ହଷ୍ଟେଲ୍ ମୁଁ ସେଥିପାଇଁ ପା ମାନେ ମୋର ପ୍ୟାଣ୍ଟ୍ ସାର୍ଟ କମ୍ କିନ୍ତୁ ମୋର ଚଡ଼ି ଗଞ୍ଜି ବହୁତ୍। ମାନେ ମୋର ସଦାବେଳେ ମୋ ପାଖରେ ଟ୍ୱେଣ୍ଟି ଟା ଚଡ଼ି ଟ୍ୱେଣ୍ଟି ଟା ଗଞ୍ଜି ଥିବ। କାହିଁକି ନା ମୁଁ ମୁଁ ପ୍ୟାଣ୍ଟ ସାର୍ଟକୁ ଗୋଟେ ପ୍ୟାଣ୍ଟ୍ ସାର୍ଟକୁ ଦୁଇ ଦିନି ତିନିଦିନ୍ ପିନ୍ଧିଦେବି ତାକୁ ପିନ୍ଧିପାରିବିନି ଆଉ ମତେ ୱାସ୍ ଏଇଟା ଭାରି ଟେନସନ୍ ଲାଗେ। ମୁଁ ଏମିତି ମାନେ ରଖି ଆଜି ଗୋଟେ କାଲି ଗୋଟେ ଦିନି ତିନି ଦେଖିବି ଆଉ ଚାରି ପାଞ୍ଚ୍ ନାହିଁ ସରିଆଇଲାଣି ମୁଁ ଏକାକି ତାକୁ ବେଗ୍ ରେ ପୁରେଇ ଦେଇକି ସେ ଆମ ହସ୍ -ହଷ୍ଟେଲ୍ ରେ ଜଷ୍ଟ୍ ଗୋଟେ କିଲୋମିଟର ଆଗରେ ଗୋଟେ ଲଣ୍ଡ୍ରି ଥିଲା ହେଲା ମୁଁ ତ ସଦା ବେଳେ କୁହେ ବାବୁ ମୋତେ ପ୍ୟାଣ୍ଟ୍ ସାର୍ଟ ଦଉନ ଏଇଗୁଡ଼ାକ ଖାଲି ଦଉଚ।
ମୁଁ କହିଲି ପ୍ୟାଣ୍ଟ୍ ସାର୍ଟ ମୁଁ ତ ମୁଁ କହିଲି ପ୍ୟାଣ୍ଟ୍ ସାର୍ଟ ଗୋଟେ ବାଲ୍ଟି ପାଣିରେ ଜଷ୍ଟ୍ ଟିକେ ନାକୁ ସର୍ପ ପକେଇ ଦେଇ ବୁଡ଼େଇ ଉଠେଇ ଦଉଚି ବା ଆଉ ଏଥିରେ କଷ୍ଟ ଲାଗୁନି କିନ୍ତୁ ମୋ ସେଇଟା ଭାରି କଷ୍ଟ ଲାଗୁଚି। ଚି
କମ୍ ପଇସାରେ ଧୋଇଦିଏ। ହଷ୍ଟେଲ୍ ରେ ବି ଅଛନ୍ତି ହସ୍
ଆଜ୍ଞା।
ହୁଁ।
ଆମର ଯେଉଁ ସାର୍ ଏଇଠି ଥିଲେ ଉ-ଉ-ଉ ସିଏ ଯେତେବେଳେ ଭୁବନେଶ୍ୱରରେ-ଏ-ଏ-ଏ ପଢ଼ୁଥିଲେ ମାନେ ସେ ବୋଧେ ଜର୍ଣ୍ଣାଲିଜିମ୍ କରୁଥିଲେ ସେ ଗୋଟେ ଘରେ ଏମିତି ଟିକେ କମ୍ ଟଙ୍କା ପାଇଁ ରହିଯାଇଥିଲେ କହୁଥିଲେ ଗୋଟେ ଭୂତ ଥିଲା।
ହ ଆ-ଆ-ଆ-ଆ-ଆ ଗୋଟେ କଥା କହିବି ନା ମୁଁ ମୁଁ ସଦାବେଳେ ମାନେ ଭାବେ କି ଉ-ଉ ନାଁଇ ଦେଖିବାକୁ ଚେଷ୍ଟା କରେ କିନ୍ତୁ-ଉ-ଉ-ଉ କାଇ ଦେଖେନି।
ମୁଁ ଜାଣିନି ସେ ଆମ ଘରେ ସେ-ସ୍ ମାନେ ଆମ ଅଫିସରେ ଇ ଦି ଜଣ ସାର୍ ଆଉ ଯୋଉ ଝି ଝିଅଟା ଥିଲା ତାଙ୍କ ଘରେ ସବୁବେଳେ ଷ୍ଟୋରି। ତାକୁ ଭୂତ ଲାଗଲାଣି ଆ ମାଆ କୁ ଭୂତ ଲାଗଲାଣି ତାକୁ ଗୁଣି କଲେଣି ଆ ମା କୁ କଲେଣି। ସେ ତିନି ଜଣଙ୍କର ଡେଲି ଷ୍ଟୋରି ସେଇଆା।
ଆ ଇ ତ ଯୋକଡିଆ ପଟେ ଯୋଉ ସାର ଅଛନ୍ତି ସେ ସବୁଠୁ ବେଶୀ ହୁଁ
ତମେ ଯୋଉ ସବୁ ମାନେ ଘରେ ରାତିରେ ଶୋଉଛ ହେଲା, ତୁମକୁ ସେ ସ ମାନେ-ଏ-ଏ ମତେ ଯେମିତି ସାଉଣ୍ଡ ଶୁଭେ ତମକୁ ଶୁଭିବେନି।
ଆମ ଘରେ?
ଆ ଆଁ ମାନେ ସାଉଣ୍ଡ ବି ତମର ତମର ଠକ୍ ଠାକ୍ ଠକ୍ କିଟକିଟ କଣ ଶୁଭେନା?
ହଁ ଶୁଭେ ତ।
ସେଥିପାଇଁ ତ ମତେ ଡର ଲାଗେ।
ପୁରା ରିଲାକ୍ସ ତ ମୁଁ ତ ଓଲଟି ଚମକି କାନୟେ କି କଣ ହେଲା।
କାହିଁକି ତମେ ସାଉଣ୍ଡ ରେ ଆକୁଏଣ୍ଟେଡ଼୍ ନୁହଁ ନା କୋଉ ସାଉଣ୍ଡ କଣ ହେଟା ମୁଁ ଜାଣିବି। ଆଉ ଯୋଉ ସାଉଣ୍ଡ ଅଲଗା ସେଇଟା ମତେ ଡର ଲାଗେ ତ-ତ-ଅ ତମ କାନରେ ଡର କାହିଁକି ଲାଗିବ, କି ରହିଲେ ମତେ ଡର ଲାଗେନି। ଏମିତି ଡାଡି, ମମି ଥାନ୍ତି ମମି ଏଇଠି ମୋ ପାଖରେ ଶୋଇଲେ। ଜିମି ଆଉ ଆ-ଆ-ଆ ଇଏ ଡାଡି ପଛରେ ଶୋଇଲେ ମତେ ଡର କାହିଁ ଲାଗିବ।
ଓ-ଓ-ଓ ଆଜି ଫାଦର୍ସ ଡେ ନା?
ହଁ ଆଜି ଫାଦର୍ସ ଡେ। ସେଥିପାଇଁ ତ-ଅ-ଅ-ଅ ଟନି ପଠେଇଥିଲା।
ଓହୋ ମୁ ସେଇଥିପାଇ କହୁଛି ଲି ମୁଁ ସେଇଥିପାଇଁ କହୁଛି କି ଲିନା ଷ୍ଟାଟସରେ ଅଜି କଣ ବାପାର ତାର ଫଟୋ।
ଓହୋ ଆ ସମସ୍ତେ ସେମିତି କରୁଛନ୍ତି। ମୁଁ ବଡ ଯା ଯିଏ ସେମିତି-ଇ-ଇ-ଇ ତା ବାପାଙ୍କର ଆମ ଡାଡିର ଫଟୋ ହାପି ଫାଦର୍ସ ଡେ ଏମିତି ସବୁ କରିଛି।
ଆଉ ସବୁଦିନ ଫାଦର-ଅ-ଅ-ଅଙ୍କ
କେକ୍ ଫେକ୍ କାଟୁଥିବ କଣ କରୁଥିବ ଏମତି ସବୁ କରିଛି ଖାଇବା ପିଇବା। ଆଉ ମୋ ଡାଡିକୁ ମୁଁ ହାପି ଫାଦର୍ସ ଡେ କହେନି। ଆମ ଡାଡି ମତେ ଫୋନ କରିଥିଲେ। କହିଲେ ଆଜି ଜାଣିଛୁ କଣ ମୁଁ କହିଲି ନା ମୁଁ ଜାଣିନଥିଲି। ସେତେବେଳକୁ କହିଲେ ଆଜି ହାପି ଫାଦରସ୍ ଡେ ମତେ ଏମତି ଗିଫ୍ଟ ଦେଲା ଇଏ କଲା। ମୁଁ କହିଲି ହଁ ମୁଁ ତ ଜାଣିନି ଆଜି ହାପି ଫାଦର୍ସ ଡେ। କହିଲେ ତୁ ଯୋଉ ମୋତେ ନିଜ ଫାଦର ବୋଲି ଭାବୁଛୁ ଫାଦର୍ସ ଡେ ସିଏ ମନଉଛନ୍ତି। ତୁ ତ ମତେ ହାର୍ଟରେ ଫାଦର ବୋଲି ଭାବିଛୁ ନା। ମୁଁ କହିଲି ହଁ କହିଲେ ତତେ ହାପି ଫାଦର୍ସ ଡେ କହିବା ହିଁ ଦରକାର ନ। ମୁଁ କହିଲି ମତେ ଭଲ ବି ଲାଗେନି ଏମତି ମମି ଡାଡି କୁ ତ ଭଲ ଲାଗେନି। ମମିକୁ ଭଲ ଲାଗେ ଏଗୁଡ଼ା ସବୁ ତ ସେଥିପାଇଁ ମମିକୁ ଯିଏ ହାପି ମଦର୍ସ ଯିଏ ଯିଏ ସବୁ ମମି କୁ ଗିଫ୍ଟ ଦିଏ ଡାଡି କୁ ଦିଏନି ଡାଡି କୁ ଏଗୁଡା ସବୁ ଭଲ ଲାଗେନି। ମତେ ସେଗୁଡା ଭଲ ହିଁ ଲାଗେନି ଏ ମାନେ। କଣ ମାନେ ଡେଲି ସେଇଟା କରିବ ଭଲ ଏମିତି ଫଟୋ ରଖିକି। ଠିକ୍ କାହାକୁ କଣ ଟା ଭଲ ଲାଗୁଛି। ଏଟା ସମସ୍ତଙ୍କୁ ତ ଭଲ ଲାଗେ। ଡାଡି କୁ ଫିଲ୍ ହୁଏ କଣ କି ମାନେ ସେ ଗୋଟେ ଖାଇବା। ଦବ ଠିକ ସେ ଦବନି ଡାଡି କଥା ବୁଝିବନି ଏଇ ଯୋଉ କେକ୍ କଟିଂ କରି ଖାଇବା ଡାଡି କୁ ସେଇ। ଟା ଫିଲ୍ ହୁଏ। କହିବେ ମୋ ପ ପାଖରେ ତ କେତେବେଳେ ବସିବନି ଟିକେ କଥା ହେବନି କଣ ନା ହାପି ଫାର୍ଦରସ ଡେ ସେଇଥିପାଇଁ ସେ ଚିଡ଼ନ୍ତି।
ମୁଁ ମୋ ଜୀବନରେ ମୋ ବାଡେ ରେ କେବେ କେକ୍ କାଟି ନଥିଲି ମ୍ୟାରେଜ୍ ପରେ ଲିମା ଆଣେ ଗୋଟେ କେକ୍। ମୁଁ କାଟେ ତା ତାପରେ ତାପରେ ଆମ ପୁଅଟା ହେଲା ପରେ ମୋ ପୁଅ ଟିକେ କେକ୍। କାଟ୍ କଟିଙ୍ଗ ରେ ଟିକେ ଭାରି।
ଖୁସି ନା ସବୁ ଛୁଆ ସେଇଆ।
ଯାହାର ବି ଯାହା ହେଇଥାଉ ମାନେ ଯାହା ବାର୍ଥଡେ କୁ ଯାଇଥିବ ତା ସାଙ୍ଗ ଫାଙ୍ଗ କି ଯାହା ପାଖକୁ କି ଯୋଉଠି ଆମ ଉ ଉପର ଜେଯେ ବେଳେ ସେ ରେଣ୍ଟ ବାଲା ଡାକିବେ। ଯିଏ ଯାହାର ବାର୍ଥଡେ ସିଏ ତାର ଅଲଗା ଥିବ ଇଏ କେକ୍ ପାଖରେ ଜାଇଁକି ଛିଡା ହଇଥିବ। ମୁଁ ସେଥିପାଇଁ ସବୁ ଅ କେଜନ୍ ରେ ଯମତି ଫାଦର୍ସ ଏ ଯୋଉ କଣ ମ ବ ଧର ସମସ୍ତିଙ୍କର ବ ବାପା ଙ୍କର ବଡେ ମମି ର ବାଡେ ସମ ଖାଲି ଗୋଟେ ବାହାନା ସେଇ କେକ୍ ଟା ଆଣିଲେ ସେ ଟିକେ କାଟିବ।
ଖୁସି ହବ ଛୁଆ ଲୋକ।
ହ
ଛୁଆମାନଙ୍କ ପାଇଁ ତ କରିବା କଥା। ଭଲ ମିଶିକି ରହିଲେ ଭଲ। ଛୁଆମାନେ ବହୁତ କିଛି ଲର୍ଣ ବି କରିବେ ଗୋଟେ ସେଫ୍ଟି ସିକ୍ୟୁରିଟି ରହିବ। ଅଲଗା ରହିଲେ ବହୁତ ପ୍ରୋବ୍ଲେମ୍ ପିଲାମାନେ। ସେଲ୍ଫ୍ ସେଣ୍ଟର୍ଡ଼ ହେଇଯିବ କେବେ ଜାଣନ୍ତେନି।
କେଉଠି। ଆଉ ଗଛ ଟା କେତେବେଳେ ଯିବେ। ଗଛ କୁ ବା ଯିବି ଆଉ ପାଞ୍ଚ ମିଣ୍ଟି ଭିତରେ। ଅଃ ଆଉ ଅଧ ଆଉ ପନ୍ଦର କୋଡ଼ିଏ ମିନିଟ୍ ପରେ ଯାଉନ। ଅଁ ପନ୍ଦର କୋଡିଏ ମିଣ୍ଟି ତୁ କୋଉଠି ଆଛୁ କି ମୁଁ ଏଇ ଘରେ ଅଛି। ବାହାରୁଛି ହଉ ଆଇ ପନ୍ଧର କୋଡିଏ। କହି ଚାଲ।
ମୁଁ କହିଲି ମୁଁ ଆର୍ଜେଷ୍ଟ କରିଦେବି।
ନା। ତମେ ଭାବୁଛ କି ମୁଁ ମାନେ ପେନ୍‌ରେ ଅଛି ବୋଲି।
ଜାଣିନି ମୋ ସାଙ୍ଗେତ କେହି ସେମିତି କରିନାହାନ୍ତି।
ତମେ ତମେ ସେ ତମେ ସେଇ ସେ ଦି ଜଣଙ୍କୁ ଦେଖିଛ ନା?
କାହାକୁ?
ସେଇ ଦୁ ଜଣ ତ ମୋର ବି ଇଚ୍ଛା ସେମିତି। ହେଲେ କିନ୍ତୁ
ତମକୁ କୋଉଠୁ ଭଲ ଲାଗେ ତମେ ତ ନିଜ ଚିଡ ସବୁଳେ କାନରେ ଦେଇକି ସେ କାହିଁ ବସଚନ୍ତି ଦି ଜଣ।
ତା ତାଙ୍କର ଚ ଚିଡ଼ା ମାଡ଼େ କିନ୍ତୁ। ତାକୁ ନିଜେ କଥାଟା ହେ ତାକୁ ଚିଡାମାଡ଼େ କି।
ମୁଁ ତ ଭାବେ ତମକୁ ସେତି ସେଟା ଚିଡା ଲାଗିବ ବୋଲି।
ହଁ କିନ୍ତୁ ମୋ ୱାର୍କ ଟାଇମ୍ ରେ ନୁହେଁ ଏମିତି ସ୍କୁଲ୍ ଟାଇମ୍ ରେ ନୁହଁ ଏମିତି ଘରେ ଆସିଲା ପରେ ବହୁତ ମୁଁ କଣ ତୁମକୁ ବୁଝେଇ ପାରିବିନି। କିନ୍ତୁ ଟାଇମ୍ ନା ଆଉ ଟାଇମ୍ ଆଉ ସିଚୁଏସନ୍ ପରମିଟ୍ କରିନି କାହିଁକିନା ଫୋନ୍ ମାନେ ଟେଷ୍ଟ ଅଲଗା। କଲ୍ ଗୋଟେ ବହୁତ ସମୟ କଲ୍ କିଏ କେତେବେଳେ କଲ୍ କରିବେ କଣ ଛାଡ଼।
ହୁଁ ସେମାନେ ତ ଦି ଜଣ। ହଁ ମୋ ପାଖରେ ମତେ ବହୁତ ଆୱାର୍ଡ ମିଳୁଛି ଏବେ ବୁଲୁନି। ସ୍କୁଲ ବେଳରୁ ହିଁ ବୁଲେ ଅଫିସ୍‌ରେ ବୁଲୁଥିଲି।
ଆଚ୍ଛା ଡ୍ୟାନ୍ସ କର।
କମ୍ପିଟିସନ୍ ସ୍କୁଲରେ କରେ ଅଫିସ୍ ରେ ଏହି କରେ କେବେ ଏଇଠି ସବୁ କରିନି।
ଆ
କରେ ସବୁ ସେମିତି ଏମିତି। କଲେଜ ରେ କେବେ। ଗୀତ ମୋର ଫେଭେରାଇଟ୍ ମ୍ୟୁଜିକ୍ ମତେ ବହୁତ ଭଲ ଲାଗେ। ଏମିତି ନାହିଁ ଭଲ ବୋଲେ ମୁଁ ଜାଣିଲି କିନ୍ତୁ ଭଲ ଲାଗେ ଆଉ। କାହିଁକି?
ନିଜେ ଖୁସି ହେଲେ ଶଇଲା। ନି
ଅଫିସ୍‌ରେ ବି ଫଙ୍କସନ୍ ହୁଏ ନା।
ନାହିଁ ନିଜେ ଖୁସି ହେଲେ ସରିଲା ଆଉ ଦଶ ଜଣ ଲୋକ କଣ କଣ କହୁଛନ୍ତି ସେଇଟା ଆଇଡୋଣ୍ଟ କେୟାର କାଟିଦେଇକି ଆଉଥରେ କଲ୍ କଲ।
ହୁଁ କରୁଚି।